ଶୁବୁଛି ନା?
ହ୍ୟାଲୋ ହଁ।
ହଁ କଣ କରୁଛୁ?
ଖାଇକି ଆସିଲି।
ହୁଁ ହୁଁ ଆଉ କଣ ଖବର କହ?
ଭଲ ତୁ ଖବର କଣ?
ହଁ ଭଲ ଫୋପାଡ଼ିଲା ଭଳିଆ କଣ କହୁଛୁ ବେ। ଭଲ ସେ କହୁନ ଭଲ ଭଲ ତୋର କହ। ହଁ ମୋରି ସେମିନ୍ତି ଚାଲିଛି ଆଉ। ଏଇ ଖାଏ ମୁଁ ବି ସେଇ ଖାଇକି ଆସିଲି। ହଉ ତମର ଆଜି ଖାଇବା ପିଇବା କଣ ହେଇଥିଲା?
ଆଜି ହେଇଥିଲା ଭାତ ଡାଲି ପନିର, ପାମ୍ପଡ଼, ଆମ୍ବ।
ବାପାଲୋ ଝିଅ ଆଜି ଏତେ ଜିନିଷ ଖାଇଛି।
ତମର କଣ ହୋଇଥିଲା?
ଆମର ଆମର ବି ଏଥିଲା ଭାତ ଡାଲି ଭାବେ ଝୁଡ଼ଙ୍ଗ ଆଳୁ ଭଜା। ଆଉ କଲରା ଚିପ୍ସ, ଶାଗ ଭଜା
ଆଚ୍ଛା।
ଆମର ପାମ୍ପଡ ହେଇଥିଲା ।
କେତେଟା ଖାଇଛି କହନି?
ଦି ଟା
ଆଚ୍ଛା ମୋ ପାଇଁ ବୋଧେ ଗୋଟେ ଖାଇଛୁ
ହଁ ତୋ ପାଇଁ ଗୋଟ, ମୋ ପାଈଁ ଗୋଟେ
ଓ ଆଉ ଗୁଡି ମେହେକ୍ ତାଙ୍କ ପାଈଁ ।
କୁଡି ମେହେକ ନାଁ ତାଙ୍କ
ଖାଇନୁ।
ନା ତାଙ୍କ ପାଇଁ ନାଇଁ ସେ ପୂର୍ବ ଥର ଯାଇଥିଲା ସେଆକୁ ଅ ଷ୍ଟାଟସ୍ ଦେଇଛି।
ହଁ।
ଓହୋ ମୁଁ ହେଲି ଯାଇଥିଲା ନା କଣ କାଲି ତର୍ ତର୍ ହେଇକି ପଢେଇଲା । ଏକ୍ସ ପ୍ଲ
ହଁ ମୁଁ ଯଉ ପଚାରୁିଥିଲି ସେଆଉ କହିଲା
ହୋ ତୁ ତାଙ୍କ ପାଇଁ ତାହେଲେ ଖା
ତାଙ୍କ ପାଇଁ ମୁଁ ପନିର୍ ଖାଇଛି ।
ପ ଫ ମୋ ପାଈଁ ପାମ୍ପଡ ତାଙ୍କ ପାଈଁ ପନିର୍ ।
ହଁ ସମସ୍ତଙ୍କ ପାଇଁ ଅଲଗା ଅଲଗା ଖାଇବେ ନା
ଆଚ୍ଛା। ଏତେ ଭାବୁଛୁ ସମସ୍ତଙ୍କ କଥା ନାଁ?
ବହୁତ୍।
ହୁଁ ହୁଁ ଦେହ ଭଲ ଅଛି ନା ତୋର?
ହଁ ଭଲ ଅଛି ତୋ ଦେହ ଭଲ ଅଛି ନା?
ମୁଁ ଫିତନ୍ ଖାଏନି ।
ଗୁଡ୍।
ଭାଇ ଓଡିଆରେ କହ ହଁ ଧନ୍ୟବାଦ୍। ଏବେ କାଲି ଘରେ କେତେବେଳେ ପହଂଚିଲୁ?
କାଲି ମୋ ଘରେ ଚାରିଟା ରେ ପହଂଚିଲି।
ତୁ -ତୁ ଯେତେବେଳ ମତେ କଲ୍ କରିଥିଲୁ, ସେତେବେଳ କୁ ବସ୍ ଧର୍ତେ ଯାଇଥିଲୁ।
ନାଇଁ ଧରିନି ମାନେ ଆଉ ଆସିଲା ପାଞ୍ଚ ମିନିଟ୍, ଦଶ ମିନିଟ୍ ପରେ ଆସିଲା ବସ୍ ।
ଓହୋ ଆଛା। ଆ ମୁଁ ବି ଭାବିଥିଲି କି ଗ୍ରୁପ୍ ରେ ମେସେଜ୍ କରିବେକି ପହଞ୍ଚିଲ ନା ସବୁ ଛୁଆ ତା ପରେ ଭୁଲି ଯାଇଛି। କାଲିକୁ ଯୋଉ ଦୌଡା ହେ ଦୌଡ଼ା ହବା ଭିତରେ ଗୋଡ ହାତ ହେଲା କହନା ମୋ ଗୋଡ ହାତ ଖାଲି ମାନେ କାଲି ବହୁତ୍ ସମୟ ଏପଟ ସେପଟ ହେଇନିକି ଚାଲି ଚାଲିଚ ବି ବହୁତ୍
ହଁ
ହେଲା ଏଇ ଇଏ ଆସିନି ହେଇ ସିଏ ଆଇ ପ୍ରିନ୍ସିପାଲ୍ ପାଖକୁ ଯିବା ଭାଇ
ବହୁତ ଚାଲିଛି ସେଥିପାଇଁ ଗୋଡ ହାତ କାଲି ପୁରା ବଥା ଅଛି ଆଜି ଟିକେ କମିଛି।
ହଁ କହନା ହଁ ଆଜି ମୁଁ ଠିକ ଅଛି ହେଲା କିନ୍ତୁ କାଲି ମତେ ଭାଇ ଭା ଭାରି ମାନେ ଅ । ହେଲା ଗୋଡ ହାତ ଆଉ ଉଠୁ ନଥିଲା ମୋର । । ଆଇଛି ତ ପଡିଲି ତାପରେ ଖାଇ ପିଇ ସାରି ପୁଣି ପଡିଲି ।
ପୁଣି ଯିବା ଆଉ ପନ୍ଦର ଦିନ ପରେ ପୁଣି ଦେଖା ହବ।
ହଁ ପନ୍ଦର ଦିନ ପରେ ପୁଣି ଆସିବା ପନ୍ଦର ଦିନ ପରେ ଯୋଉ ଆସିବା ଗୁଡି କୁ କହିବା ସ୍କୁଟି ନେଇକି ଆସି ବ ହେଲା ।
ହଁ ।
ସେ ନେଇକି ଆସିବା ଆମେ ଯିବା ବ ଅନୋଦି କୃତ କୁ ଆଣିନୁ ତ ଆ ସାଟିଫିକେଟ ଟା ।
ହଁ ଅନଦି ର ସାଟିଫିକେଟ ସେ ଯାଇଥିଲା ଦେବେଶିସ ସେ ନେଇ ଆସିଛି ।
ଦେବାସିସ ଭାଇ ସମସ୍ତଙ୍କ ର ନେଇ ଆଇଥିଲେ କି।
ହଁ ।
କେତେ ପିଲା ନେଇ ଯାଇଥିଲେ ତଥାପି ଆମେ ଆଣିନୁ ହେଲା । ଆମେ ଏଥରକ ଯିବା । କୁଆଖିଆ ସେପଟ ଲାଇନ କି ଯିବା ଏକାଥରେ ଅନଦୀ ଫନଦୀ ଉପରୁ ନେଇକି ଆସିକି ହେଲା ବୁଲାବୁଲି କରିକି । ଖାଇ ପିଇକି ପଳେଇବା ଆଉ ।
ହୁଁ ଦେଖେ ହୁଁ ହୁଁ ।
ଆମ ତ ମ ମହେକ ତ ସେଇଆ କହୁଥିଲା ମତେ ହେଲା ମୁଁ କଇଲି ହ । ସେଇୟା କରିବା ତୁ ମେହେକର ଭାରି ବୁଲିବାର ଇଚ୍ଛା ଥିଲା କାଲି ଆଣିଛୁ ନା । ଅନ ଦୁଃଖ ହେଇଗଲା ରୁ କହୁଚି ନା ଯିବି ବୁଲି ତମେ ପଳେଇଲା ପରେ ହେଲା ।
ହଁ ।
କଉଛି ବୁଲିଆ କୁ ଯିବି । ଆଉ କଣ କରିବା ସେ ସଙ୍ଗୀତା ମନା କଲା ମୋର ବି ଇଚ୍ଛା ଥିଲା । ହଁ କି କିନ୍ତୁ ଦେଖିଲା ବେଳକୁ ତୋର। ମୋର ମେହେକ ର ଭାରି ଇଚ୍ଛା ଥିଲା । ଆମ ତିନିଟା ଙ୍କର ହେଲା ତ ଶୁଭଲକ୍ଷ୍ମୀ ।
ଘର କୁ ଯାଉଛି ସେ କହିଲା ନା ସଙ୍ଗୀତା ର ତ ବହୁତ କାମ ଆଇିଲା ଠୁ ।
ସେୟା ସଙ୍ଗୀତା ରା ତ ନାଇ ତା କାମ ହିଁ ସରିନି । କଲେଜରେ ତ ଗଲା ପରଠୁ ।
ହୁଁ ।
କାମ ଉପରେ କାମ ତାର ବଢୁଛି ।
ଆଉ ଆଜି ତୋ ଦିନ କେମିତି ଗଲା ‌।
ଦିନ କଣ କହିବି କାଲି ଦିନ ଟା ବହୁତ ଭଲ ଯାଇଥିଲା ତମ ମାନଙ୍କ ସହିତ ସବୁ ଭେଟ ହେଇଥିଲି ନା ‌। ସେଥିଲାଗି ଆଉ ଆଜି ଦିନ ତ କିଛି ଖରା ରେ ଯାଇନି । ଖାଇ ପିକ ଅଛି ଭଲ ହେଲା ତଥାପି ଟିକେ ସାଙ୍ଗ ପିଲାଙ୍କ ସହ ମିଶିଲେ ଟିକେ ବେଶୀ ଭଲ ଲାଗେ ଆଉ। ହଁ ଜାଇଛି ଶେନ୍ତି ଦିନମାନ । ଆଉ କଣ ଉଠୁ ତୁ କେତେ ଟାରେ ଉଠୁ ସକାଳେ ।
ସାତଟା ।
ଆଛା ପାଖ ପାଖିଆ ପିଲା ଆମେ ଆଉ । ହଁ ସେ ସାଡେ ଛଟା ସାତଟା ଆଉ । ତାହେଲେ ତୁ ସକାଳେ ଗାଧଉଛୁ ଏବେ ବି।
ହଁ ।
ଘରେ ବି ଗାଧଉ ତୁ ଘରେ ଗା
ହଁ ହଁ ।
ଟିକେ ଯାଇସି ହଷ୍ଟେଲ ରେ ସେ କାମ ଟା କରୁଥିଲୁ ଆଉ ନା ।
ହଁ ସେଇଥି ପାଇଁ ମୁ କରୁ ମୁଁ ବି ଘରେ ସବୁ ଦିନ ଛୋଟ ବେଳୁୁ ସ ସକାଳୁ ଗାଧୁଏ ।
ହ୍ବାଇ ଝିଅ କୁ ଆଉ ପାରି ହେବନି ଛାଡ । ଆଉ କଣ କହ । ହଁ, ନା କଁ କହୁନୁ?
ହଁ, ତୁକ । ଆଜି ତମଆରେ ବର୍ଷା ହେଇଛି ନା?
କହନାବେ ବର୍ଷା! ଆଜି ହେଇନି ଏତେ । ଆଜି ମାନେ, ପୁରା ମାନେ, ମିଞ୍ଜି ମିଞ୍ଜି ଜଷ୍ଟ! ଝିପି ଝିପି ପକ୍ କହୁଥିଲା ହେଲା। ପାଗ ପୁରା କିଛି କୋହଳା ହେଲା, କିନ୍ତୁ ଝିପିଝିପି ଆଜି ଯଉ ପୁରା ଟିକେ ନାଗରୁ, ବହୁତ କମ ଟାଇମ଼୍ ପାଇଁ ବେ ଟିକେ ନା ପକେଇ ଦେଇଛି ହେଲା। କିନ୍ତୁ, କାଲି ହଉଥିଲା। ମୁଁ, ବା ମୁଁ, ଗଲାବେଳେ ଯେତିକି ପ୍ରୋବ୍ଲେମ୍ ହବା ତ କଣ ହେଲା? ଆଜି କିଛି ନାହିଁ। ତମ୍ -ତମ ଆଡେ ହେଇନଥିଲା। ଗୁଡ୍ଡୀ ଘର ଆଡେ ହେଇ ନଥିଲା। ସମସ୍ତଙ୍କ ଆଡେ କେମିତି ହେଲା? ବୁଝିପାଇଲ ତ! କି ବାଯେ ହୋ ଥା, ମୁଁହ ଭାସି ହେଲା ମାନେ? ହଁ, ମୁଁ ବର୍ଷା ଦିନିଆ ଛୁଆ! ତୁ ଜାଣିଛୁ ନା?
ହଁ, ତୋର କୋଉ ଋ-ଋତୁ ଫେବ୍ ରାଇଟ? ବହୁତ ପସନ୍ଦ ।
ମତେ! ନା, ବହୁତ ସେମତି କିଛି ପସନ୍ଦ ନୁହଁ ହେଲା ।
ମତେ ହେଲେ ବହୁତ ପସନ୍ଦ ।
ଗୋଟେ ଟାଇମ୍ ନଥାଏ। ଶୀତ ଦିନ ହେଲା ଏତେ ବି ପଚନ୍ତ। ନା, ନା, ଗୋଟେ ଟାଇମ ନଥାଏ, ଶୀତ ହୁଏନି କି, ଏତେ ବର୍ଷା ହୁଏନି, କି ଏତେ ଖରା ହୁଏନି ।
ଏଇ ବସନ୍ତ ହୁଁ । ମତେ ହେଲେ, ଶୀତ ଋତୁ ବହୁତ ଭଲଲାଗେ ।
ସ୍ମୁତ କିଛି ଭଲ ଜା ।
ନାଇଁ, ମତେ ଶୀତ ଦିନ ଭଲ ଲାଗେ ।
କଁ ପାଇଁ?
ଶୀତଦିନ ଏଇଥିପାଇଁ ଭଲ ଲାଗେ ନାଁ! ସେଟା ତ ଥିବ ସେଠ୍ ଯେତେ ସ୍ୱେଟର, ଯ୍ୟାକେଟ୍ ପିନ୍ଧିବୁ ହେଲେ ଖରା ହଉନଥିବ, ଗରମ ହଉନଥିବ, ବର୍ଷା ଇନେ ଚିପ୍ ଚିପା ଲାଗୁନଥିବ । କିଛି ଲାଗୁନଥିବ। ଶୀତ ଦିନେ ବହୁତ ଭଲ। ହେଲେ ଏୟା ଗୋଟେ ଇଏ କି ଉଠ୍ ଉଠି ହୁଏନି, ବାହାରକୁ ଯାଇ ହୁଏନି, ସେଇଟା ନହେଲେ ଆଉ ସବୁ ଠିକ୍ ଅଛି ।
ହୁଁ, ଚର୍ମ ଗୁଡା କେମିତି ଟାଣି ଟାଣି ହେଇଯିବ, ଯାକି ଯୁକି କହନା ।
ଆରେ ସେଟା ଆଲଗା କଥା। ଖରାଦିନ ତ ଘମୀର ହବ। ଆସ୍ ହଁ, ଆ ଖରାଦିନେ ତ-ଅ ଘମିର ହବ । ହଁ ଯେ, ଶୀତ ଦିନେ ଫାଟି ଫାଟି ଦେଖା ହବ ।
ଆଛା, ମୁଁ ଜାଣିନଥିଲି। ତୁ କିଁ ଜାଣିଲୁ? ହାଁ ହାଁ, ତୁ ସର୍ବଜ୍ଞ!
ହୁଁ।
ଏଭଳି ସବୁ କଥା ଆଉ । ଏବେ ଏବେ ଗୋଟେ, ସାଙ୍ଗଟା ସହିତ ଗପୁଥିଲି ।
ଇଚ୍ଛାଁ। ଆଜି ସକାଳେ କଣ ଖାଇଥିଲୁ?
ସକାଳେ!
ହୁଁ।
ସକାଳେ ରୁଟି ଖାଇଥିଲି ।
ଆଚ୍ଛା।
ହ୍ୟାଲୋ!
ହୁଁ, ହଁ ହ୍ୟାଲୋ! ମୁଁ, ଖାଇଥିଲି ପିଠା ଆଉ ଘୁଗୁନି, ପିଠା ଘୁଗୁନି ।
ଶୁଭୁଛି ମତେ ତ ଶୁଭୁଛି ।
ପିଠା ଘୁଗୁନି ।
ହୁଁ ହୁଁ ହିଁ ହିଁ ତୁ କହୁଛୁ ପିଠା ଘୁଗୁନି।
ହଁ।
ସଭୁଛି ଠିକଠାକ ଶୁବୁନି।
ନାଇଁ ପିଠା ହବନି ଆଜି।
ଓହୋ ଆଚ୍ଛା ଭୁଗୁନି ତତେ ଆସେ?
କଣ?
ତେ ଘୁଗୁନି ଆସେ?
ଭୁଗୁନି ମତେ ଆସେନି ମା ବସିଲେ ଖାଇଛୁ।
ହୁଁ ଖାଲି ମା କରିଦେବେ ଖାଇଦବୁ ନା। କୋଉଦିନ ଖାଇବା ରୋଷେଇ କରିବା ଶିଖିବୁ କହନି ଟିକେ।
ଶିଖିବା।
କହିଲା ଭଳିଆ ଘରର ହେଇଛି କଣ ନା କାମ କଲା ଭଳିଆ କାମ କରୁଛି। ସକାଳୁ ରାତି ପର୍ଯ୍ୟନ୍ତ ଖାଲି କାମ। ମୁଁ ଗାଇଲି ମୁଁ ଗାଇଲି ମୁ- କହିଲି ଭାଇ ତୁ ଏକାଟି କେବେ ଭାବିବୁନୁ ନିଜକୁ ମୁଁ ଅଛି ତୋ ସାଙ୍ଗରେ। ମୁଁ ବି ସେଇଆ କରୁଛି ହେଲା କରଛି ଆଉ।
ହୁଁ କେହିନାହାନ୍ତି ସେଥିପାଇଁ।
କେହି ନାହନ୍ତି ତମର?
ଆରେ ମୁଁ ନୁହଁ ମେହେକ୍ ଯଦିଓ ତା ମମି ଆଉ ପିସି ବାହାରେ ରୁହନ୍ତି ତ ସିଏ ଏବେ ଏକା ରହୁ- ଛି ଆଉ ତା ସାନ ଭଉଣୀ ଡୋଜ ତା ସେକେଣ୍ଡ ଭଉଣୀ।
ତା ଯୋଉ ଆଇ ନା କିଏ ରହୁଥିଲା ବା?
ନାଇ ତା ଅଜା ରହୁଥିଲେ ତା ଅଜାଙ୍କର ଡେଥ୍ ହେଇଗଲା।
ଆଇ ବି ରହୁଥିଲେ ନା କଁ?
ଆରେ ସିଏ କହୁଥିଲା କି ଆଈ ଘରେ ରହୁଛନ୍ତି ବୋଲି ତାପରେ ଦିଆଙ୍କ ତାଙ୍କ ଘରକୁ ଏବେ ଅଛନ୍ତି ଆଉ।
ଓହ ଏଇ ଦି ଜଣ ଜମା ଅଛନ୍ତି ଘରେ? ହଁ ଅଙ୍କଲ ବୋଧେ ଆସିଛନ୍ତି ନା କଣ କାଲି ମତେ କହୁଥିଲେ ଏ କଲା ନହେଲେ ଫୋ- କରିବି ତୋର ହଁ ଯୋଉ କହିଲା ବାପାଙ୍କ ନମ୍ବରରୁୁ କରିବି। ରହ ତୁ କର ଆଉ ଥରେ କରୁଛ ହାଁ ତୁ କରେ ଆଁ!
ଏବେ କାଟି ଦେବି?
ହଁ ତୁ କରେ।
ହଉ।